ହୁଁ କୁହ?
କଣ କରୁଥିଲ?
ମୁଁ ଏ ବସିଥିଲି ଆଉ। ତମେ କଣ କରୁଥୁଲ?
ବୋଉ ବସିଥିଲା ଟିକେ ଫୋନ୍ ଦେଖୁଥିଲି ଆଉ।
ହୁଁ ହୁଁ।
ବର୍ଷା ପାଗ ତ କଣ କରିବା? ହଁ ହଁ ଭଲ।
ହୁଁ ହୁଁ।
ଆଉ ତମର।
ହୁଁ ଭଲ।
ଆଚ୍ଛା। ଆଉ କଣ ପଢ଼ାପଢ଼ି କଣ ଚାଲିଛି ନା ଏମିତି ଘରେ ଫାଙ୍କା ଅଛ?
ପଢ଼ା ପଢୀ କଣ? ଏଇ ଭୁବନେଶ୍ଵରରେ ଜବ୍ କରୁଛି ଆଉ। ଏଠୁ ଛାଡିଦେବି ଭାବୁଛି, ତ ଦେନ୍ ଯାଇକି ପଢାପଢି କରିବି ଆଉ।
ଆଚ୍ଛା।
ହଉ ତାହଲେ। ଛାଡିଦେବୀ ଏଥିପାଇଁ ଖାଇବା ପିଇବା ଏତେ ଠିକ ହଉନି, ଦେ ତା ସହିତ ରାତି ଡ୍ୟୁଟି ପଡୁଛି ଯୋଉଟା ରହୁନି ଆଉ। ଆଉ ସାଲେରୀ ବି ଏମିତି କମ୍ ଅଛି ଆଉ। ତାହେଲେ ଆ ମୁଁ କଣ କହୁଥିଲି କହନି, ମୁଁ ତମକୁ କିଛି କଶ୍ଚିନ୍ ପଚାରିବି ତମେ ଆନ୍ସାର୍ ଦବ। ତମେ କିଛି ପଚାରିବ ମୁଁ ଆନ୍ସାର୍ ଦେବୀ।
ମନ ଇଚ୍ଛା ପଚାର।
ଆମ ଦୀପାଳି ଉପରେ କଶ୍ଚିନ୍ ରହିବ।
ହଁ ହଁ।
ହୁଁ। ମୁଁ ଫାଷ୍ଟ ଷ୍ଟାର୍ଟିଂ କରୁଛି? ହୁଁ। ଆ ଦୀପାବଳି ହଉଛି କଣ?
ଦୀପାବଳି ହେଉଛି ଆଲୋକର ପର୍ବ। ଏହି ପର୍ବରେ ଘରେ ସମସ୍ତେ ଆନନ୍ଦିତ ହୋଇଥାନ୍ତି। ମିଳିମିଶି ଏହି ପର୍ବକୁ ପାଳନ କରିଥାନ୍ତି। ଏମିତି ଘରେ ଦୀପ ଲଗେଇ ଘରକୁ ସାଜେଇଥାନ୍ତି। ଏବଂ ବାଣ ଫୁଟେଇଥାନ୍ତି। ବିଭିନ୍ନ ପ୍ରକାର ପିଠାପଣା ମଧ୍ୟ ଖାଇଥାହାନ୍ତି।
ଆ ଠିକ୍ ଅଛି।
ଏବେ ମୁଁ ତମକୁ ପ ଫେରିବି?
ହଁ ପଚାର।
ଦୀପାବଳି କେଉଁ ଧର୍ମର ପ୍ରମୁଖ ପର୍ବ ଅଟେ?
ଦୀପାବଳି ମୁଖ୍ୟତଃ ହିନ୍ଦୁ ଧର୍ମର ପର୍ବ ଅଟେ। ଏହାକୁ ହିନ୍ଦୁମାନେ ବହୁତ ଆଡ଼ମ୍ବର, ଆଡମ୍ବରରେ ପାଳନ କରନ୍ତି।
ହଁ।
ଦେନ୍ ମୁଁ ପଚାରୁଛି? ହୁଁ ଦୀପାବଳି କେଉଁ ଦେବତାଙ୍କୁ ପୂଜା କରାଯାଏ?
ଦୀ ଆଉଥରେ କଣ କହିଲ?
ଦୀପାବଳିରେ କେଉଁ ଦେବୀଙ୍କୁ ଦେବୀଙ୍କ ପୂଜା କରାଯାଏ?
ଦୀପାବଳିରେ ଦେବୀ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ।
ଠିକ୍ ଅଛି। ତମ ହୁଁ ହୁଁ ବିଚାର
ଦୀପାବଳି କାହିଁ ଦୀପାବଳିରେ କାହିଁକି ଦୀପ ଜଳାଯାଏ?
ଦୀପାବଳିରେ ସାଧାରଣତଃ ଅନ୍ଧକାର ଉପରେ ଆଲୋକର ବିଜୟ ପ୍ରତୀକ ଭାବେ ଦୀପଟିକୁ ଜଳା ଯାଇଥାଏ ଏଇ ଦିନ ପ୍ରଭୁ ରାମଚନ୍ଦ୍ର ବନ ଚଉଦ ବର୍ଷ ବନବାସରୁ ଫେରିଥିଲେ ଯେହେତୁ ଏହାକୁ ଦୀପାବଳି ରୂପେ ପାଳନ କରା
ହଁ ଠିକ୍ ଅଛି।
ହୁଁ ହୁଁ।
ଦୀପାବଳି ହଁ।
ଦୀପାବଳି କେଉଁ ମାସରେ ପାଳନ କରାଯାଏ?
ଦୀପାବଳି କାର୍ତ୍ତିକ ମାସରେ ପାଳନ କରାଯାଇଥାଏ।
ହଉ ଠିକ୍ ଅଛି ଦେନ୍ ତମେ ପଚାରିପାର।
ଦୀପାବଳିରେ ଘରେ କାହିଁକି ସଫା କରାଯାଏ?
ଦୀପାବଳିରେ ଶୁଭ୍ରତା ଓ ପବିତ୍ରତା ପାଇଁ ଘର ସଫା କରାଯାଏ।
ଏବେ ତମେ ମତେ ପଚାର।
ହୁଁ ଦୀପାବଳି କୁ ଆଉ କେଉଁ ନାମରେ ଜଣାଯାଏ?
ଦୀପାବଳିକୁ ଦୀପର ପର୍ବ ଭାବରେ ଜଣାଯାଏ।
ତମେ ପଚାରିବ।
ଭଗବାନ୍ ରାମ କେତେ ବର୍ଷ ପରେ ଅଯୋଧ୍ୟାକୁ ଫେରିଥିଲେ?
ଭଗବାନ୍ ରାମ ଚଉଦ ବର୍ଷ ପରେ ଅଯୋଧ୍ୟା ଫେରିଥିଲେ ସେଇ ଦିନ ଟାକୁ ଦୀପାବଳି ଭାବେ ପାଳନ କରାଯାଏ।
ହଁ।
ଦେନ୍ ମୁଁ ପଚାରୁଛି।
ଉ।
ହଁ ଦୀପାବଳିରେ କେଉଁ ପ୍ରକାର ଦୀପ ବ୍ୟବହାର କରାଯାଏ?
ଦୀପାବଳିରେ ମୁଖ୍ୟତଃ ମାଟିର ଦୀପ ବ୍ୟବହାର କରାଯାଇଥାଏ।
ହଁ ଠିକ୍ ଅଛି ଦେନ୍ ତମେ ପଚାରି ପାରିବ।
ଦୀପାବଳିରେ ଲୋକମାନେ କଣ ପିନ୍ଧନ୍ତି?
ଦିପାବଳୀ ରେ ଲୋକମାନେ ସାଧାରଣତଃ ନୂଆ ବସ୍ତ୍ର ପିନ୍ଧନ୍ତି। ଦେନ୍ ତମେ ପଚାର। ହଁ ପଚାରିବେ ଏବେ ଏ ଦୀପାବଳିରେ କଣ ବଣ୍ଟନ କରାଯାଏ?
ଦୀପାବଳି ପ୍ରାୟତଃ ମିଠା ଓ ଉପହାର ବଣ୍ଟନ କରାଯାଇଥାଏ।
ଆଚ୍ଛା ଠିକ୍ ଅଛି ଦେନ୍ ତମେ ପଚାରିପାର।
ଦୀପାବଳିରେ ଘର କିପରି ସଜାଯାଏ?
ଦୀପାବଳି କୁ ଘର ଦୀପ ରଙ୍ଗୋଲି ଓ ଆଲୋକମାଳରେ ସଜାଯାଏ।
ଏବେ ତମେ ମତେ ପଚାରି ପାରିବ।
ହଁ ମୁଁ ପଚାରୁଛି ଦୀପାବଳିରେ ରଙ୍ଗୋଲି କାହିଁକି କରାଯାଏ?
ଦୀପାବଳି ରେ ଏ ରଙ୍ଗୋଲି କରାଯାଏ କାରଣ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ। ଏବେ ମୁଁ ପଚାରିବି। ଦୀପାବଳିର ମୁଖ୍ୟ ବାର୍ତ୍ତା କଣ?
ଦୀପାବଳିର ମୁଖ୍ୟ ବାର୍ତ୍ତା ହଉଛି ସତ୍ୟର ବିଜୟ କାରଣ ପ୍ରଭୁ ରାମଚନ୍ଦ୍ର ଚଉଦ ବର୍ଷ ବନବାସ କାଟିକି ଆସିକି ଅଯୋଧ୍ୟା ଫେରିଥିଲେ ଅ ସେଇଟା କୁ ସତ୍ୟ ର ଆଉ।
ହୁଁ।
ମୁଁ ପଚାରୁଚି? ଦୀପାବଳିରେ ପରିବାରର ସମସ୍ତେ କଣ କରନ୍ତି?
ଦୀପାବଳିରେ ପରିବାର ର ସମସ୍ତେ ମିଶି ଏକାଠି ଏହି ପର୍ବକୁ ପାଳନ କରିଥାନ୍ତି।
ତାହେଲେ ଠିକ୍ ଅଛି। ଏଇନେ ତମେ ପଚାର।
ଦୀପାବଳିରେ କେଉଁ ମିଠା ଖାଇବାକୁ ମିଳେ?
ଦୀପାବଳିରେ ସାଧାରଣତଃ ଲଡୁ, ରସଗୋଲା ଆଉ ବର୍ଫି ଏତରେ ବହୁତ ସାରା ମିଠା ଖାଇବାକୁ ମିଳେ ତା ସହିତ ଆ ଛୋଟ ଛୁଆ ମାନେ ବାଣ ବି ଫୁଟାନ୍ତି।
ଏବେ ତମେ ମତେ ପଚାର।
ଅ ଦୀପାବଳିରେ ପିଲାମାନେ କଣ କରିବାକୁ ଭଲ ପାଆନ୍ତି?
ଦୀପାବଳିରେ ପିଲାମାନେ ଦୀପ ସଜେଇବା ବାଣ ଫୁଟାଇବା ଆଉ ମିଠା ଖାଇବାକୁ ଭଲ ପାଇଥାନ୍ତି।
ସେ ଠିକ୍ ଅଛି। ଆ ଦେନ୍ ତମେ ପଚାର।
ଦୀପାବଳିରେ କେଉଁ ଦେବତାଙ୍କୁ ପୂଜା କରାଯାଏ?
ଦୀପାବଳି ରେ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ।
ଏବେ ମୋତେ ପଚାରିପାରିବ।
ହଁ। ଉଁ ଦୀପାବଳିରେ ଦାନ କରିବା କାହିଁକି ଭଲ?
ଦୀପାବଳିରେ ଅନ୍ୟଙ୍କୁ ସାହାଯ୍ୟ କରିବା ଭଲ। କାରଣ ଏହା ଏକ ଏକ ବଡ଼ ପର୍ବ ହୋଇଥାଏ। ଆମେ ଦାନ କରିଥିଲି କରିବା ଦ୍ୱାରା ଆମର ପୁଣ୍ୟ ଅର୍ଜନ ହୋଇଥାଏ।
ସେ ଠିକ୍ ଅଛି। ଦୀପାବଳି ରେ ବାଣ ଫୁଟେଇବା ଉଚିତ କି?
ଦୀପାବଳିରେ ବାଣ ଫୁଟେଇବା ଉଚିତ ନୁହେଁ। କାରଣ ପରିବେଶକୁ ସୁରକ୍ଷାକୁ ଧ୍ୟାନ ଦେବା ହେଉଛି ଆମର କାମ, ଯଦି ଆମେ ବାଣ ଫୁଟେଇବା ତା ଦ୍ୱାରା ପରିବେଶ ପ୍ରଦୂଷିତ ହେବ।
ଆଚ୍ଛା ଠିକ୍ ଅଛି। ଦେନ୍ ତମେ ପଚାରିପାର।
ଦୀପାବଳି ଆମକୁ କଣ ଶିଖାଇଥାଏ?
ଦୀପାବଳି ଆମକୁ ଭଲ କାମ କରି ଆଗକୁ ବଢିବାକୁ ଶିଖେଇଥାଏ।
ଏବେ ତମେ ମତେ ପଚାରିପାରିବ।
ହୁଁ। ଆଉ ପ୍ରଶ୍ନ ହଉଚି ଦୀପାବଳିରେ କେଉଁ ରଙ୍ଗ ଅଧିକ ଦେଖାଯାଏ?
ଦୀପାବଳିରେ ବିଭିନ୍ନ ଉଜ୍ଜ୍ୱଳ ରଙ୍ଗ ଅଧିକା ଦେଖାଯାଇଥାଏ।
ଆଚ୍ଛା ଠିକ୍ ଅଛି। ଆ ତମେ ପଚାର।
ଲୋକ ଦୀପାବଳିରେ ଲୋକମାନେ ପରସ୍ପରକୁ କଣ ଜଣାନ୍ତି?
ଦୀପାବଳିରେ ଲୋକମାନେ ପରସ୍ପରକୁ ସାଧାରଣତଃ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥାନ୍ତି।
ଠିକ୍ ଅଛି।
ଦେନ୍ ମୁଁ ପଚାରୁଚି।
ହଁ।
ଆଁ ଦୀପାବଳିରେ କେଉଁ ଭାବନାକୁ ବଢ଼ାଏ?
ଦୀପାବଳିରେ ପ୍ରେମ ଆଉ ଭାଇଚାରାକୁ ବଢ଼ାଇଥାଏ।
ଠିକ୍ ଅଛି। ଦେନ୍ ତମେ ପଚାରିପାରିବ।
ଦୀପାବଳିରେ କେଉଁ ପୂଜା ସବୁଠାରୁ ପ୍ରସିଦ୍ଧ ଅଟେ?
ଦୀପାବଳିରେ ଲକ୍ଷ୍ମୀ ପୂଜା ସବୁଠାରୁ ପ୍ରସିଦ୍ଧ ଅଟେ।
ଏବେ ତମେ ମତେ ପଚାରିପାରିବ।
ଦୀପାବଳି ରେ ଘରେ କଣ ଜଳାଯାଏ?
ହୁଁ ଦୀପାବଳିରେ ଘରେ ଦୀପ ଓ ମହମବତୀ ଜଳାଯାଇଥାଏ।
ହଁ ବୋହୁତ ଭଲ ଠିକ୍ ଅଛି। ଉଁ ଦେନ୍ ତମ୍ ପଚାରି ପାରିବ।
ଦୀପାବଳିରେ ସମସ୍ତେ କିପରି ରହିବା ଉଚିତ୍।
ଦୀପାବଳିରେ ସମସ୍ତେ ଖୁସି ଓ ମିଳିମିଶି ରହି ଦୀପାବଳି ପର୍ବକୁ ଆନନ୍ଦ ଓ ଉତ୍ସାହ ସହ ପାଳନ କରିବା ଉଚିତ।
ହୁଁ ଠିକ୍ ଅଛି।
ତାପରେ ମୁଁ ପଚାରୁଚି।
ହଁ।
ଆମ୍ ଦୀପାବଳି କେଉଁଥିର ପ୍ରତୀକ।
ଦୀପାବଳି ହେଉଛି ଆଲୋକ ଆଶା ଓ ବିଜୟର ପ୍ରତୀକ।
ଠିକ ଅଛି। ଅଁ ଦେନ୍ ତମ୍ ପଚାର। ହାଲୋ। ଦେ ଏବେ ତମେ ପଚାର। ନା ମୁଁ ପଚାରିବି।
ତାମେ ପଚାର।
ଦୀପାବଳିରେ ପରିବେଶ ସୁରକ୍ଷା ପାଇଁ କଣ କରିବା ଉଚିତ୍।
ଦୀପାବଳି ଆମେ ପରିବେଶ ସୁରକ୍ଷା ପାଇଁ। ଉଁ ବାଣ ନ ଫୁଟେଇ। ଏଇ ଆମେ ବାଣ ବଦଳରେ ଘରେ ଦୀପ ଏବଂ ମହମ ତୀ ଯଳେଇବା ଉଚିତ୍।
ଏବଂ କିଛି ଗଛ ଲଗେଇବା ମଧ୍ୟ ଉଚିତ୍। ଯାହା ଫଳରେ ବାୟୁମଣ୍ଡଳ ପ୍ରଦୂଷିତ ହେବ ନାହିଁ ଅମ୍ଳଜାନର ପରିମାଣ ବଢି଼ବ।
ତାପରେ ଆଉ ବୋହୁତ କମ୍ ପ୍ରଦୂଷଣ ।
ଦୀପାବଳି ବିଷୟରେ ଛାଡ଼ିକି ଆଉ କିଛି ଅଲଗା କଥା କଥା ହେଇପାରିବା।
ହଁ ପାରିବା। ଦୀପାବଳି କାହିଁକି ସ